ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ନୟନନ୍ନାଥ।
ଜୟ ସୀତାରାମ କୁହନ୍ତୁ।
ଶୁଭ ରାତ୍ରି।
ଆଜ୍ଞା ଶୁଭରାତ୍ର।
ଆଜ୍ଞା ଆପଣ ତାହେଲେ କାଲି ମହାବିଦ୍ୟାଳୟ ଯାଉଛନ୍ତି। ଆଉ ଶୁଣନ୍ତୁ ମୁଁ ଆଜି ମହାବିଦ୍ୟାଳୟ ଯାଇଥିଲି ହେଲା। ତ କିନ୍ତୁ ମହାବିଦ୍ୟାଳୟରେ ମୁଁ କୌଣସି ଏକ ଅ କ୍ଳାସ କରିନାହିଁ। ଆପଣ ତାକୁ କଣ ଆଜ୍ଞା।
କାଳାଂସ।
ଆଜ୍ଞା ଆଜ୍ଞା କାଳାଂଶ କୌଣସି ବି କାଳାଂଶ ମୁଁ କରିନାହିଁ। ଆଉ ସେଥିପାଇଁ ଅ୍ଆ ତ ମୁଁ ବହୁତ ଦୁଃଖୀିତ ନାହିଁ କାରଣ ମୁଁ କେବେ ବି କରେନି ଯାଇକି। ଆଉ ମୁଁ ଆକ୍ଚୁୋଲି ମୁଁ କହିବାକୁ ଚାହୁଁଚି କି ଆଜ୍ଞା ଆଜ୍ଞା ମୋର ନିୟମିତ ଅଭ୍ୟାସ ମୋର ମୋର ଆକ୍ଚୋଲି ନିୟମିତ ଅ ଅଭ୍ୟାସ ପୁରୁଷ ମିତ୍ର ଦୁଇ ଜଣ ସେଇ ଦୁଇ ଜଣ ପୁରୁଷ ମିତ୍ର ଆଉ ମୋର ଜଣେ ମହିଳା ମିତ୍ର ଯିଏକି ନା ଲି ବୁଝିପାରୁଥିବେ ମୁଁ ସବୁବେଳେ ଯାଇକି ଇଁ କାଳାଂସରେ ବସେ। କିନ୍ତୁ ସେମାନଙ୍କ ଠାରୁ ସେମାନଙ୍କ ସହିତ ଅମ ନାମ ଯେବେଠାରୁ ମୋର କଥାବାର୍ତ୍ତା ଆରମ୍ଭ ହେଲାଣି। ସେମାନେ ମତେ ସେ ଆଉ କାଳାଂସ ଭିତରେ ପସେଇବାକୁ ଦିଅନ୍ତିନି ତ ସେଇଥିପାଇଁ ମୁଁ ତାଙ୍କ ସହିତ ଆମର ଗଛ ତଳେ ବସିକି କ ମାନେ
ନ୍ୟୁଟନ ହବାର ଆପଣ ଚିନ୍ତା କରି ଧରିଚନ୍ତି କାଳେ ମୁଁ ବି ନ୍ୟୁଟନ ଉପରୁ ପତ୍ର ପ
ନା ନା ମୁଁ ଏତେ ବଡ ନ୍ୟୁଟନ ଥୋଡି ହେଇପାରିବି ତ ମୁଁ ବସେ ବ ତାଙ୍କ ସହିତ ତ ତେଣୁ ସେବେଠାରୁ ମୋର ଅଭ୍ୟାସ ହେଇଗଲାଣି ଆଉ ମୁଁ ଆଉ ପଢା ପଢିରେ କିଛି ଧ୍ୟାନ ଦେଇ ପାରୁନାହିଁ ତ ସେଥିପାଇଁ ଆଜି ମୋ ସା ମୋର ଜଣେ ମହିଳା ମି ତ୍ର ଯିଏ ଥିଲେ ସିଏ ବି ଚାହୁଁଥିଲେ କି ଆଉ ମୁଁ ତାଙ୍କ ସହିତ କାଳାଂତରେ ବସିବି କିନ୍ତୁ ଦୁର୍ଭାଗ୍ୟ ବସତ ଏଇଆ ହେଲା କି କି ମୁଁ ବି ତାଙ୍କୁ କାଳାଂତରେ ବସେଇବାକୁ ବସେଇବାକୁ ଛାଡିଲିିନି। ମୁଁ କଇଲି ନାହିଁ ନାହିଁ ତ ତମେ ତୁମେ ବି ମୋ ସହିତ ବୁଲ ତ କୋବି ମୁଁ ବୁଲେଇଦେଲି ତ ସେଥିପାଇଁ ଆମେ ଦି ଜଣ ମିସ ଚିକି କଲେଜ ବେ ମହାବିଦ୍ୟାଳୟ ମଧ୍ୟରେ ଘୁରି ବୁଲୁଥିଲୁ।
ଆଜ୍ଞା।
ତ ଏମିତି ଘୁୁରି ବୁଲୁ ବୁଲୁ ଆମେ ଆମର
କେତେବେଳେ ଯେ ସମୟ ହେଇଗଲା ଆଉ କେତେବେଳେ ସେ ମଧ୍ୟାହ୍ନ ଭୋଜନ ଆସିଗଲା ତମେ ଘରକୁ ପଳେଇ ଆସିଲ ଏୟା କହିବାକୁ ଚାହୁଁ ଥୁଲନା ଆପଣ ମଧ୍ୟ ବାହାରେ ବୁଲିବାକୁ ଯାଉଛନ୍ତି।
ହେ ନାଁ ମ ଆପଣତ ସବୁ କଥା ଆଗୁଆ ଭାବି ଦଉଛନ୍ତି ଆଉ ଆଉ ଅଁ ନାଁ ମୁଁ କଣ ଆଜ୍ଞା ଆଜ୍ଞା ସତ କଥା ଆପଣ ବହୁତ ଭଲ ସ୍କ୍ରିପ୍ଟ ଯେହେତୁ ଲେଖିପାରିବେ ତ ଆପଣ କବି ହେଲେ ତ ଆଗୁଆ ଭାବିଦଉ ଆକ୍ଚୋଲି କଣ କଣ ହେଇଥିବ କିନ୍ତୁ କବି ମାନେ ଟିକେ ଭିତରକୁ ଯାଇକି ଭାବିବା କଥା ନା ଆଉ। ଟିକେ ମାନେ କଣ ଅନ୍ୟାଚୁରାଲ ଆଜ୍ଞା ଆଜ୍ଞା ଅପ୍ରାକୃତିକ ଜିନିଷକୁ ଆପଣ ଭାବନା କରିବା କଥା। କିନ୍ତୁ ଅପ୍ରାକୃତିକ ଜିନିଷ ଟା ମୁଁ ଏବେ କହିବି ଆପଣଙ୍କୁ ମାନେ ସେଇଟା ପ୍ରାକୃ ପ୍ରକୃତରେ ହେଇଛି ମୋ ସହିତ। କିନ୍ତୁ ମୁଁ ଆପଣଙ୍କୁ ସେ ଏଟା ଲାଗିବ କି ନାଇଁ ସେଇଟା ଆପଣଙ୍କୁ ବି ପ୍ରକୃତ ହିଁ ଲାଗିବ। ମତେ ଲାଗୁଛି କାରଣ ଆପଣ ବୁଝିପାରିବେ ଆଜ୍ଞା ତ କଣ ହେଲା ନା ତ ଆମେ ଯେ ସେମିତି ଘୁରି ବୁଲ ବୁଲୁ ମହାବିଦ୍ୟାଳୟ ମଧ୍ୟରେ ଆମର ଶ୍ରେଣୀ କକ୍ଷ ନିକଟରେ ଏକ ଅ ଫିଲ୍ଟର ର ବ୍ୟବସ୍ଥା ଅଛି ପାଣି ଫ୍ରି-ଅ-ପିଇବା ପାଇଁ ତ ପିଇବା ର ବ୍ୟବସ୍ଥା ଅଛି ତେଣୁ ଆମେ ଯେହେତୁ ଟିକେ ମୁଁ ଟିକେ ଆକ୍ଚୋଲି ମୋରି ପାଇଁ ହିଁ ସବୁ ଦୋଷ ହୁଏ ମୁଁ ହିଁ ସବୁ ଜିନିଷରେ ଫସେଇ ଦିଏ ସମ ତମେ ବି ମୋ ପାଇଁ ଫସିଯାଆନ୍ତି ମୁଁ ବି ଜାଣିନାହିଁ। କିନ୍ତୁ ମୋର ଜଣେ ସେ ସେ ମହିଳା ମିତ୍ର କହିଲେ ନଉନୁ ତୁ ଯଦି ପାଣି ପିଇବୁ ତାହେଲେ ନିଅ ଏଇଟା ନିଅ ତମେ ପାଣି ପିଅ କିନ୍ତୁ ମୋର ଟିକେ ମୁଁ କହିପାରୁନି ସେଇ ଜିନିଷଟା କିନ୍ତୁ ମୋର ଟିକେ ହୁଁ ମସ୍ତି ହେଲା କି ମୁଁ କହେ କହିଲି କି ନାଇଁ ନାଇଁ ମୁଁ ତ ଥଣ୍ଡା ପାଣି ହିଁ ପିଇବି। ତ ସେଥିପାଇଁ ଆମେ ଶ୍ରେଣୀ କକ୍ଷ ନିକଟରେ ଥିବା ଆମରୀ ଶ୍ରେଣୀ କକ୍ଷ ନିକଟରେ ହିଁ ସେଇ ପାଣି ଅ ଜଳର ବ୍ୟବସ୍ଥା ଅଛି ଆଉ ସେ ଆଜ୍ଞା ଆଜ୍ଞା। ଆଜିକାଲି ସୁଦ୍ଧ ଜଳର ବ୍ୟବସ୍ଥା ଅଛି ଯେହେତୁ ଆମରୀ ଶ୍ରେଣୀ କକ୍ଷ ପାଖରେ ଅଛି। ପୁରା ସା ସାଇନ୍ସ ସାଇନ୍ସ ଯେତିକି ବ୍ଲକ ରହିଲା ସେତିକିରେ ଆଁ ଆଜ୍ଞା ଆଜ୍ଞା ବିଗ୍ ବିଜ୍ଞାନ ବ୍ଲକରେ ତ ଆମର ହିଁ
ଆଜ୍ଞା
କେବଳ ଆମରି ଶ୍ରେଣୀ କକ୍ଷ ପାଖରେ ପାଣି ବ୍ୟବସ୍ଥା ବିଶୁଦ୍ଧ ପାଣି ବ୍ୟବସ୍ଥା ଅଛି।
ଆଜ୍ଞା।
ତ ସେଥିପାଇଁ ଆମେ ଯେହେତୁ ସେଇପଟେ ଟିକେ ଚାଲାବୁଲା କରିକି ଯାଉଥିଲୁ ପାଣି ଆଣିବା ପାଇଁ ଆଉ ମୁଁ ଟିକେ ଥଣ୍ଡା ପାଣି ଆ ଆଣିବା ପାଇଁ ଯିବାକୁ ଗଲାବେଳେ ତ ସେତେବେଳେ ଭାବନ୍ତୁ। କଣ ହେଇଥିବ ଆପଣ କବି ଲୋକ ଆପଣ ଟିକେ ଗେସ୍ କଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତି।
ଆପଣ ପାଣି ଆଣିବାକୁ ଯାଉଥିଲେ ଆଉ ଆପଣ ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣାରେ ପଡିଗଲେ।
ଆଜ୍ଞା ଆଜ୍ଞା।
ଆଜ୍ଞା ସେ ଆଶ୍ଚର୍ଯ୍ୟଜନକ ଘଟଣା ହୋଇଥାଇପାରେ ଆପଣ ଗଳି ପଡ଼ିଥାଇପାରନ୍ତି।
ହ
କିମ୍ବା ସେ କଳଟି ଚାଲି ନଥୋଇପାରେ।
ନା ଆପଣ କବି ହବୁ କଣ ମୁଁ ଆପଣଙ୍କ ଠାରୁ ଏତେ ଆଶା କରିଥିଲି ଆପଣ କଣ ମୋ ଆଶା ଭାଙ୍ଗି ଦଉଛନ୍ତି।
ଆଜ୍ଞା ମୋତେ କ୍ଷମା କରିବେ ମୁଁ ଆପଣଙ୍କ ଆଶାକୁ ରଖିନଥିବାରୁ କିନ୍ତୁ ଆଉ
ହଉ ଛାଡନ୍ତୁ ଆପଣ ତ କହିପାରୁନାହାନ୍ତି, ମୁଁ ହିଁ କହିଦଉଛି କି ତା ପରେ ମୁଁ ଦେଖିଲି କି ଆମର ଯୋଉ ଷ୍ଟାଫ ରୁମ୍ ଥିଲା ତାକୁ କଣ କୁହନ୍ତି?
ଆଜ୍ଞା, ତାକୁ ଆମର କର୍ମଚାରୀ ବିଭାଗ।
ଆଜ୍ଞା ଆଜ୍ଞା, କର୍ମଚାରୀ ବିଭାଗ ଆପଣ ବହୁତ ଭଲ କହୁ ଚନ୍ତି, ଆଁ ମୁଁ ଆପଣଙ୍କ କଥାରେ ପୁରା ଖୁସି ହେଇଯାଉଚି। ଆପଣ ସବୁ ଓଡିଆ କହିଦଉଛନ୍ତି, କେମିତି ଓଡିଆ କହିଦଉଛନ୍ତି ଏତେ?
ଆଜ୍ଞା ଆମେ ଜନ୍ମ ଓଡିଆ। ଆମ ମାଟି ଓଡ଼ିଶା।
କେ ମୁଁ ବି ତ ଜନ୍ମ ଓଡିଆ ହେଇଛି ମାଟି ଉଡିଯାଇଛି କିନ୍ତୁ କଣ ପାଇଁ କେଜାଣି ମୋ ମୁଣ୍ଡରେ ଖାଲି ଗୋବର ପଶିଗଲାଣି ଏ ବୋଧେ ସେଥିପାଇଁ ଆଉ କିଛି ଜଣାପଡୁନି ମତେ।
ଟ ମନେ କରିବା ଆମର କର୍ତ୍ତବ୍ୟ ନୁହେଁ। ଆମ କର୍ତ୍ତବ୍ୟ ହଉଛି ଆମେ ଯେଉଁ ଜାଗାରେ ବି ଅଛ ତାଠୁ ଉପରକୁ ଯିବା। ପାଇଁ ନିଜ ପାଇଁ ନିଜର ଗୋଟେ ବନେଇବା ଷ୍ଟ୍ରାଟେଜି ଆଉ ସେଇଥିରେ କାମ କରିବା।
ଆଜ୍ଞା ଆଜ୍ଞା ଷ୍ଟା ଷ୍ଟ୍ରାଟେଜି ର କହୁନାହାନ୍ତି ଓଡିଆ ଟା କଣ, ଆଜ୍ଞା ଆଜ୍ଞା ଆପଣ ତ ଆପଣ ଏଇ କଥା ଥାରେ ମୁଁ ଖୁସି ହେଇଜାଉଛି ଆପଣ ସବୁ କଥାରେ ଓଡିଆ ବାହାର କରିଦଉଛନ୍ତି ମୁଁ ସେଥିପାଇଁ ବହୁତ ଖୁସି ହେଇଯାଉଚି। ଏମିତି କେମିତି କରିପାରୁଛନ୍ତି ଆପଣ? ଆପଣ ସତରେ ଗୋଟେ ବଡ ଜିନିଅସ୍, ଜିନିଅସ ର କଣ? ଆପଣ ବହୁତ ହୁଁ, ଆଜ୍ଞା ଆଜ୍ଞା।
ଆଇଁ ଆ।
ଆପଣଙ୍କ କଥାରେ ମୁଁ ପୁରା ସତରେ ଖୁସି ହେଇଯାଉଛି। ଏମିତି କେମିତି କହିପାରୁଛନ୍ତି ଆପଣ, ଛାଡନ୍ତୁ ତାପରେ କଣ ହେଲା ନା ମୁଁ ସେତେବେଳୁ ଆମର ସେତେବେଳୁ ଟିକେ ସସପେନ୍ସ ଚାଲିଛି, ତ ସସପେନ୍ସ ରେ କଣ?
ଆଜ୍ଞା, ଆ କଳ୍ପନା।
ଆଜ୍ଞା। ନାଇଁ ସେ କଳ୍ପନା ନୁହେଁ, ହଁ ସେଇ ଭଳିଆ ଟାଇପ ର ଟିକେ ଆଉ। ଆଜ୍ଞା ଆଜ୍ଞା, ଆପଣ ଆଉ
ଉଦବେଗ ଉଦବେଗ କହିପାରିବା ଆମେ ଉଦବେଗ କହିପାରିବା ଆଜ୍ଞା ଉଦବେଗ ଆ ସଠିକ
ଆଜ୍ଞା ଆଜ୍ଞା ଆପଣଙ୍କର ମୁଁ ଉଦବେଗ ବଢେଇ ଦେଇକି ଆଉ କିଛି କହୁନି, ତାପରେ ଅନ୍ୟ କଥା ଗୁଡା କହିଦଉଛି, ତ ଆପଣଙ୍କ ଉଦବେଗ ଟା ସେଇଠି ଥିବ ତ ମୁଁ କହି ଦୋଉଚି, ତ ମୁଁ ଯେତେବେଳେ ସେତେବେଳେ ପାଣି ଆଣିବାକୁ ଯାଉଥିଲି ସେତେବେଳେ ମୁଁ ଦେଖିଲି କି ଆମର କର୍ମଚାରୀ ବିଭାଗରୁ ଜଣେ ଶିକ୍ଷୟତ୍ରୀ ଜଣେ ଗୁରୁମା ଆପଣ କହେ ପାରିବେ ତ ସିଏ ବାହାରକୁ ଆଜ୍ଞା ଆଜ୍ଞା ଅଧ୍ୟାପିକା ମଧ୍ୟ, ଆଜ୍ଞା ଆପଣ ଆପଣ ବହୁତ ବହୁତ୍ ଭଲ ବିଡିଏ କରୁଛନ୍ତି ତା ତାପରେ ସିଏ ବାହାରିକି ଯେତବେଳେ ଆସିଲେ
ଆଜ୍ଞା।
ଆପଣ ବିିଶ୍ଵାସ କରୁନ୍ତୁ ସିଏ କିଏ ହେଇଥିବେ
ଆପଣଙ୍କର ଶ୍ରେଣୀ ଅଧ୍ୟାପିକା? ଆପଣ ଯେଉଁ ଅଧ୍ୟାପିକା ଆପ୍ ଆପଣ ଯେଉଁ ଅଧ୍ୟାପିକାଙ୍କ କାଳାଂଶଟି ତୋ ଆପଣ ବନ୍ଦ କରିଆ
ଆଜ୍ଞା ଆଜ୍ଞା ଠିକ୍ କଥା ଧରିଛନ୍ତି। ଏବେ ଆସିଲା ନା କବି ବାଲା ପରିଚୟ ଆପଣ ଦେଇପାରିଲେ। ଯେ କିଛି ତ ଭାବି ପାରିଲେ ଆଜ୍ଞା ତ ତାଙ୍କର ତାଙ୍କରି ହିଁ ମୁଁ କାଳାଂସ ଟାକୁ ବଙ୍କ୍ ମାରି ଦେଇଚି
ଆଜ୍ଞା ତାଙ୍କ କାଳାଂଶ ଟାକୁ ଆପଣ ଯୋଗଦାନ ନକରି ଆପଣ ଜଳ ବିଶୁଦ୍ଧ ଜଳ ପାନୀୟ ପାଖକୁ ଯାଉଥିଲେ ଆଉ ତାଙ୍କ ସହିତ ଆପଣଙ୍କର ଭେଟା ଭେଟି ହୋଇଗଲା।
ତାଙ୍କ୍ ନାଇଁ ତାଙ୍କ୍ ତାଙ୍କର ତାଙ୍କର କାଳଂସ ଟା ସରି ଯାଇଥିଲା ସେତବେଳକୁ ସିଏ ସେତବେଳକୁ ନା କାଳାଂସ ରୁ ବାହାରୁଥିଲି ହିଁ।
ଆଜ୍ଞା ଆଜ୍ଞା କିନ୍ତୁ ଆପଣ କାଳାଂଶ ଭିତରେ ନଥିଲେ ଆପଣ ପୁରା ଡରିକି ଆପଣପ
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ପୁଣି ସେକେଣ୍ଡ କାଳାଂସ ଥିଲା ଯେହେତୁ ଆମର ଟିକେ ଅନର୍ସ ପେ ପର ସେଇଟା ସେକେଣ୍ଡ ନା କାଳାଂଶ ଥିଲା। ତ ସେତେବେଳେ ଯେତେବେଳେ ମୋ ମହିଳା ମିତ୍ର ଆଉ ମୁଁ ଆମେ ଦି ଜଣ ଦି ଜଣଙ୍କୁ ମୁହଁକୁ ଅନେଇଛୁ। ଆଉ ସେପଡୁ ଆମର ଅଧ୍ୟାପିକା ଜଣକ ଚାଲି ଚାଲି ସ୍ଲୋ ମୋସନ ରେ ଚାଲି ଚାଲି ଆସୁ ଯେମିତି ଲାଗୁଥିଲା ଯେମିତି ଆମର ଦୁଇ ଗାଲରେ ଦୁଇଟା ଜାବଡା ବସିବ କିନ୍ତୁ ସେମିତି କି କିଛି ହେଲା ନାହିଁ ଯେହେତୁ ସେଟା ମହାବିଦ୍ୟାଳୟ କେହି କାହା ଉପରେ ହାତ ତ ଉଠେଇ ପାରିବେନି। କିନ୍ତୁ ଇନସଲ୍ଟ କିନ୍ତୁ କରିପାରିବି ଇନସଲ୍ଟ କିନ୍ତୁ କରିପାରିବି ତ ସେଇ ଅଧ୍ୟାପିକା ଜଣକ ଆମକୁ ଦେଖିଦେଲେ। ଆମେ ଚାହୁଁଥିଲୁ କେମିତି ଲୁଚିଯିବୁ ସେଇ କାନ୍ଥ ବାଡ ଭିତରେ କିନ୍ତୁ ଆମେ ଦୁର୍ଭାଗ୍ୟବଶତଃ ଲୁଚି ପାରିଲୁ ନାହିଁ।
ଆଜ୍ଞା।
ଯେହେତୁ ଆମେ ଲୁଚି ପାରିଲୁ ନାହିଁ ସେ ଆମକୁ ଦେଖିଦେଲେ ଦେଖିଦେଲା ପରେ ମତ୍ ତେ ସେଠୁ ନମସ୍କାର କରିବାକୁ ପଡିଲା ନମସ୍କାର ଉମ୍ ନା ମୁଁ ଏମିତି କହିଲି ତ ଅଧ୍ୟାପିକା ଜଣଙ୍କୁ ସେ ଅଧ୍ୟାପିକା ତାପରେ ମତ୍ ମତେ କହୁଥିଲେ କହିଲେ କି ଆଉ ଯେହେତୁ ମୁଁ ଆଜି ଟିକେ ହିଲ ପିନ୍ଧିଦେଇକି ପଳେଇଥିଲି ଆଉ ଟିକେ ଜିନ୍ସ ପିନ୍ଧିଦେଇକି ପଳେଇଥିଲି।
ଆଜ୍ଞା ଆପଣ ଆଧୁନିକ ଆଧୁନିକ ବସ୍ତ୍ର ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ଟିକେ ଆଧୁନିକ ବସ୍ତ୍ର ପିନ୍ଧିଦେଇଥିଲି ଆଉ ତ ସେଥିପାଇଁ ଏ ଆଁ ସେଇ ସେଇ ଯୋଉ ଅଧ୍ୟାପିକା ଜଣକ ଆପଣ ଜାଣ ଜାଣିଥିବେ ସେ ବହୁତ ପିନ୍ ମାରିକି କଥାବାର୍ତ୍ତା କରନ୍ତି। ମାନେ ବହୁତ ଆଜ୍ଞା ଛା ଆଜ୍ଞା ଆଜ୍ଞା ଛା ଆଜ୍ଞା ମୁଁ ପ୍ରଥମ ଦିନ ଯେତେବେଳେ ମହାବିଦ୍ୟାଳୟକୁ ଯାଇଥିଲି ସିଏ ମତେ ସମସ୍ତଙ୍କ ଆଗରେ ବେଜିତ୍ କରେଇଦେଲେ। ଆଉ ଏମିତି ମୁଁ ପରେ ତାପରେ ମୁଁ ଅନ୍ୟ ମୋର ଶ୍ରେଣୀ କକ୍ଷ ଶ୍ରେଣୀ କକ୍ଷରେ ଥିବା ଆମର ଅଁ ଶ୍ରେଣୀ ବିଭାଗ ପିଲାମାନଙ୍କ ଠାରୁ ଜାଣିଲି କି ତାପରେ ଯୋଉ ଯୋଉଁ ଯୋଉଁ ମାନେ ବି ଆସିଚନ୍ତି ପ୍ରଥମ ଦିନ ସମସ୍ତଙ୍କର ପ୍ରଥମ ଦିନ ଟା ସେଇ ଅଧ୍ୟାପିକ ଜଣକ ଖରାପ କରିଦେଇଚନ୍ତି।
ଆଜ୍ଞା।
ତ ସେଥିପାଇଁ ମୁଁ ଆଉ କିଛି କଷ୍ଟ ମନେ କଲେ ନାହିଁ। କାରଣ ଏଇଟା ସମସ୍ତଙ୍କ ସହିତ ହେଇଚି ଆଉ ମୋ ସହିତ ବି ହେଲା।
ଆଜ୍ଞା ଏହା ଏକ ସାଧାରଣ କଥା ଆପଣଙ୍କ ପାଇଁ ହେଇଗଲା ଆଜ୍ଞା।
ଆଜ୍ଞା ଆଜ୍ଞା କଣ କେଜାଣି ମଜା ଲାଗିଲା ତାଙ୍କୁ ଯେ ଗୋଟେ ଅ ପ୍ରଥମ ଥର ଗୋଟେ ପିଲାଟେ ଆସିଛି, ତାର ପ୍ରଥମ ଦିନଟା ହିଁ ବର୍ବାଦ କରିଦବା। ତା'ପରେ କଲେଜ ଟା ପୁରା ବର୍ବାଦ ହେଇଯିବ। ସେଇଟା ଆଉ ଭାବି ପାରିଲେନି। ସବୁବେଳେ ସେମିତିଆ ଆପଣ ତାଙ୍କର ସବୁବେଳେ ସେମିତିଆ କଥାଆର୍ତ୍ତା ଆପଣ ଜାଣି, ଆପଣ ଜାଣିନାହାଁନ୍ତି। ତ, ତ ଏଇ ସବୁ ଜିନିଷ ବିଷୟରେ ତା'ପରେ ସେ ଯେତେବେଳେ ମତେ ଦେଖିଲେ, କହିଲେ କି ଆଉ କଣ ହିଲ୍ ପିନ୍ଧିକି ଆସିଛ? ସେ ଟିକେ ମତ୍ ତେ-ଏଁ ମାନେ, ଅଁ ତୁ ତା ରେ କହିଲେ, କିନ୍ତୁ ମୁଁ ଆପଣଙ୍କୁ ସେଇଟା ତମେ ରେ କହୁଛି। ଆଉ-ଉଁ ଆଉ, କଣ ହିଲ୍ ପିନ୍ଧିକି ଆସିଛ? ମୁଁ କହିଲି ଆଜ୍ଞା ମ୍ୟାମ୍, ଆଜ୍ଞା ମ୍ୟାମ୍, କହିକ ମୁଁ ସେଇଠୁ ପଳେଇ ଆସିଲି। ତା'ପରେ ମ୍ୟାମ୍ ତାଙ୍କର କାମରେ ଚାଲିଗଲେ। ବାସ୍ ସେତିକି କାଟ୍ ଜେଁ ହେଇଛି। ଆଉ, ସିଏ ଯୋଉଁ ମତେ ଗୋଟେ ଅଁ ଭୟଙ୍କର ଚାହାଣୀ ଦେଉଥିଲେ, ସେଇ ଚାହାଁଣୀରେ, ମୋର ଆଉ ମୋ ସାଙ୍ଗ ବହୁତ ଡରି ଯାଇଛୁ। ଆଉ ଆପଣ ବିଶ୍ଵାସ କରିବେନି, ଆଉ ଗୋଟେ କଣ ହେଇଛି ଘଟଣା? ନା, ମୋ ସାଙ୍ଗକୁ ଏବେ ଜର ହେଇଚି।
ଆଜ୍ଞା, ସେ ବହୁତ ବୋଧେ! ତାଙ୍କର ହୃଦୟ ସ୍ପନ୍ଦନ ହୋଇଛି, ତା ଦ୍ଵାରା କି ସେ ତାଙ୍କ ତାଙ୍କ ଦ୍ୱାରା କିଛିଟି, ଆମରଁ ହରମୋନ୍ ରିଲିଜ୍ ହେଇଛି, ଯାହା ଫଳରେ କି ସିଏ ଜରରେ ପୀଡ଼ିତ ଅଛନ୍ତି।
ଆଜ୍ଞା, ଆଜ୍ଞା, ମୁଁ ଆଜି ହିଁ ତାଙ୍କୁ ଅ କଂମ୍ ମହାବିଦ୍ୟାଳୟରୁ ଆସିକି, ଯୋଗାଯୋଗ କରିବାକୁ ଓ ଉଠିଲା ବେଳକୁ, ଦେଖିଲା ବେଳକୁ, ସେଇ ଉଠଉ ହିଁ ନାହାଁନ୍ତି ମୋର ହଁ, ଯୋଗାଯୋଗ। ତଁ ସେ କେମିତି ଆଉ ତାଙ୍କ ସହିତ କଥା ହେବି? ତେଣୁ, ତେଣୁ ତାଙ୍କର ଜଣେ ପରମ ସଖୀଂ ସଖୀଙ୍କୁ ମୁଁ, ମୁଁ ହଁ, ମୋର ବାର୍ତ୍ତାଳାପ ରେ କହିଲି କି ଆପଣଙ୍କ ସଖୀଙ୍କର କଣ ହେଇଛି? ସିଏ କଣ ପାଇଁ ମୋର ଯୋଗାଯୋଗ ଅମ୍ ନା କରୁନାହାଁନ୍ତି ମତେ କରୁନାହାଁନ୍ତି। ତ ସେ ସେଥିପାଇଁ ସିଏ କହିଲେ କି, ତାଙ୍କ ଜ୍ୱର ହେଇଯାଇଛି, ସିଏ ଏବେ ଶୋଇଛନ୍ତି। ମୁଁ କହିଲି ଆଜ୍ଞା ଆଜ୍ଞା। ମୁଁ, ଏବେ ଜାଣିପାରିଲି, ସେ ଚାହାଁଣୀରେ ମତେ ଲାଗୁଛି, ସେ ଡରି ଯାଇ ଛି, ଆଉ କାଲି ସିଏ ଯିବନି ମହାବିଦ୍ୟାଳୟ। ଆଜ୍ଞା ଆଜ୍ଞା, ମୁଁ କିଛି ସମୟ ପରେ ଆପଣଙ୍କୁ ଯୋଗାଯୋଗ କରୁଅଛି।
ଆଜ୍ଞା, ଧନ୍ୟବାଦ। ଆଜ୍ଞା।